ହଁ ମ୍ୟାଡ଼ମ୍ ନମସ୍କାର୍।
ହଁ ମ୍ୟାଡମ୍ ନମସ୍କାର୍।
ଆଉ କେମିତି ଅଛନ୍ତି?
ଛି ପୁରା ଦି ଜଣ ସେମ୍ ଟୁ ସେମ୍।
ଆଉ କଣ କରୁଥିଲ?
ଏଇଠି ବସିଚି ଆଉ।
ବସିଚନ୍ତି।
ଆଜ୍ଞା।
ଆଉ ପାଠ ପିଠା ସବୁ ସରିିଲାଣି ଆପଣଙ୍କ ପାଠ ପଢା?
ହଁ ପାଠ ପଢା ସଇଲାଣି।
କଣ ପଢିଛନ୍ତି ମ୍ୟାଡ଼ମ୍ ଆପଣ?
ସରିଲାଣି କଣ ମୁଁ ତ ଆଉ ପଢିଲିନି ବନ୍ଦ କରିଦେଲି ଆଉ। ଗ୍ରାଜୁଏସନ୍ କମ୍ପ୍ଲିଟ୍ କରିଦେଇଚି।
ଆଜ୍ଞା, କାହିଁକିି
ତ ଆଉ କିଛି ଆ ଛାଡିଲି ଲି ମାନେ କଣ ମାନେ ପାଠ ପଢା ତ ଯେବେବି ଚାହିଁଲେ ପଢି ହବ। ଆଉ କିଛି ପଢିନି ଗ୍ରାଜୁଏସନ୍ କମ୍ପ୍ଲିଟି କରିକି ଘରେ ଅଛି ଆଉ।
ଆଛା ସେ କାମ ଫାମ ସବୁ ଦେଖୁଚନ୍ତି ନା ଫର୍ମ ସବୁ ଭରୁଛନ୍ତି ନା।
ହଁ କରୁଚି ଏମ୍ତି ସିଲେଇ ବି ଟିକେ-ଟିକେ କରୁଚି।
ଆ ସିଲେଇ ଆସୁଛି ଆପଣଙ୍କୁ?
ହଁ ଆସୁଚି ଆଉ।
ଠିକ୍ ଅଛି ହେଲେ ମୋ ପାଇଁ ସିଲେଇବେ ଆପଣ, ମୋ ପାଇଁ ଲୁଗା ଆପଣ ସିଲେଇ ମୁଁ ଆପଣଙ୍କ ପାଇଁ ମେକପ୍ କରିଦେବି ମତେ ପାଲରିଂ ଆସେ।
ଓହୋ ନାଇଁ ମୁଁ ମାନେ ହୋମ୍ ସାଇନ୍ସ ନେଇଥିଲି ନା
ଆଜ୍ଞା।
ତ ସିଲେଇ ର ତ ନିହାତି ଜରୁରୀ ନା। ସେଥିପାଇଁ କାସ୍ ସିଲେଇ ସେଇଟା କଣ ହାତରେ ଆମେ ସିଲେଇ ଶିଖିଥିଲୁ। ହୋମ୍ ସାଇନ୍ସ ରେ। ତ ମୁଁ ଯେହେତୁ ମାସ୍ ମାସେ ପାଇଁ ଆଡ଼ମିସନ୍ ହେଇଥିଲି, ମୋର ସିଲେଇ ହେଇଗଲା ତିନି, ଚାରି, ପାଞ୍ଚ ଦିନ ଭିତରେ ମୋର ମାନେ ମୁଁ ଶିଖିଗଲି। ତ ସେଥିପାଇଁ ବାକି ତ ବାକି ତକ ଦିନି ତ ସେ ପଇସା ଯେମିତି ହେଲେ ନେବେ। ସେ ସେଥିପାଇଁ କହିଲେ ଯେ ମୁଁ ତମକୁ କୁ ହାତରେ ସିଲେଇ କର କିନ୍ତୁ ମୁଁ ତମକୁ କିଛିଟା କଟିଂ ଶିଖେଇଦେବି ଆଉ ଏମତି ଅଳ୍ପ ଅଳ୍ପ ସିଲେଇ ସି ସିକେଇ ଦେଇଥିବି, ତମେ ମାସେ କମ୍ପ୍ଲିଟ୍ ହେଇଗଲେ ତମେ ତମର ଯେତିକି ସିଲେଇ ଶିଖିବ ଆଉ। ସେଥିପାଇଁ ମ ତେ ମାନେ ବ୍ଲାଉଜ ଡ୍ରେସ୍ ସବୁଥୁରୁ ଟିକେ ଟିକେ ଟିକେ ଟିକେ ଶିଖେଇ ଦେଇଥିଲେ। ତ ସେଥିପାଇଁ ମୁଁ ଟିକେ ଶିଖି ଯାଇଥିଲି।
ବହୁତ୍ ଭଲ ମ୍ୟାଡାମ୍। ହେଲେ ଆପଣ ତ ସୁଟ୍ ଫୁଟ୍ ସବୁ
କଣ କହିଲେ?
ସୁଟ୍ ଫୁଟ୍ ଯେମତି ଆମେ ପିନ୍ଧନ୍ତା କୁର୍ତ୍ତି ସୁଟ୍ ଭଳିଆ ଆପଣ ହଉ ତାହେଲେ--ଆଜ୍ଞା। ଆ ତାହେଲେ ତାହେଲେ ଆପଣ ମୋ ପାଇଁ ବି କରିଦେବେ କିଛି କିଛି ରେଡି।
ହଉ ହଉ ମୁଁ ଆପଣଙ୍କ ପାଇଁ ଡ୍ରେସ୍ ସିଲେଇ କରିଦେବି। ଆପଣ ମତେ ସଜ କରିଦେବେ। ଆମେ
ହଁ ସତରେ ସତରେ ବୁଲିବା ପାଇଁ ଯିବା।
ରଜ ଆସୁଚି ନା।
ଆଜ୍ଞା ରଜ ପାଇଁ ତ। ଆ ତାପରେ ଆମେ ଜଗନ୍ନାଥ ଭଗବାନଙ୍କୁ ବି ଦେଖିବା ପାଇଁ ଯିବା। ମତେ ବହୁତ୍ ଇଚ୍ଛା। କିନ୍ତୁ ମୁଁ କେଭେ ଯାଇନି। ଆପଣ ଯାଇଛନ୍ତି ମ୍ୟାଡାମ୍?
ମୁଁ ମୁଁ ଯାଇଚି। ମାନେ ଏଇ ପୁରୀ ତ ବହୁତ୍ ଥର ଗଲିଣି। ମାନେ ଏମିତି ବି କହି ହଉନି ଆମ୍ ବହୁତ୍ ଥର ଗଲିଣି। କିନ୍ତୁ ଏମିତି ରଥଯାତ୍ରା ଟାଇମ୍ କି ମୁଁ ଯାଇଚି କମ୍ ଯାଇଚି। ମାନେ ଏମିତି ବେଳେ ଗୋ ଗୋଟେ ଗୋଟେ ବର୍ଷ ଯାଉଚି ଗୋଟ ଗୋଟ୍ ଟ ବର୍ଷ ଯାଉନି। କାହିଁକନା ବହୁତ ଭିଡ ଅଛି ନା ଜଗନ୍ନାଥଙ୍କ ରଥ ଟାଇମ୍ ରେ। ତ ସେଥିପାଇଁ ମୁଁ ସବୁବେଳେ ରଥଯାତ୍ରା ଯିବା ସମ୍ଭବ ନୁହଁ।
ସତ କଥା ମ୍ୟାଡାମ୍ ମୋ ଭାଗ୍ୟ ଏତେ ଖରାପ୍ ବିଶ୍ଵାସ କରିବେନି ଦି ହଜାର ଚବିଶ ରେ ମୁଁ ଯାଇଥିଲି ଜାଣିଛନ୍ତି ଏଇ ରଥଯାତ୍ରା ସମୟରେ। ବହୁତ ଇଚ୍ଛା ଥିଲା କି ମାନେ ମ ମହାପ୍ରଭୁଙ୍କୁ ଆମେ ରାସ୍ତାରେ ଦେଖିବୁ ମାନେ ରଥ ଟାଣିବୁ। ପାରିବୁ ଚା ମାନେ ପାରିବୁ ନହେଲେ ନାଇଁ କିନ୍ତୁ ଗୋଟେ ହୁଏ ନାଇଁ କି ମହାପ୍ରଭୁ ବାହାରିଛନ୍ତି ତ ଦେଖିକି ଯିବା ବୋଲି। କିନ୍ତୁ ସେଇଟା ମୋ ଭାଗ୍ୟ ଖରାପ୍ କହିବି ନା ଭଗବାନ ମତେ ମନା କଲେ ଏବେ ତୁ ଆ ମତେ ଦେଖେନି ବୋଲି। ମୋର ପିରିଏଡ୍ ହେଇଗଲା ଜାଣିଛନ୍ତି। ଆଉ ତ କିଛି କରି ହେଲାନି। ନା ଦେଖି ପାରିଲି ନା ଦର୍ଶନ କରିପାରିଲିନି। ଆଉ ସେଇ ଦିନ ଠି ଆମେ ବାହାରି ମାନେ ବାହାରିବାକୁ ଥିଲା ଭୁବନେଶ୍ଵରରୁୁ ଆଉ ତ ହେଇଗଲା ମୁଣ୍ଡ ଖରାପ୍। ଯିବି ନ ଯିବି ଯିବି ନ ଯିବି କିନ୍ତୁ ବାହାରିଚୁ ତ ଚାଲ।
ହଁ।
କମ୍ ସେ କମ୍ ଭଗବାନ କୁ ନ ଦେଖି ପାରିବା ତ ସମୁଦ୍ର ଆଡେ ଟିକେ ବୁଲି ଚାଲିକି ଆସିବା ସେଇ ଜିଣିଷ ଟା ଭାବିକି ଫିର୍ କିନ୍ତୁ ସେଇ ମନ ଟା ବହୁତ ଖରାପ ହେଇଗଲା କି ଗୋଟେ ଦର୍ଶନ କରି ପାରିଲୁନି।
ଦର୍ଶନ ନ କରି ପାରିଲେ ମ୍ୟାଡାମ ଜମା ବି ପୁରୀ ଗଲେ ଜମା ବି ଶାନ୍ତି ଲାଗିବନି ଯେତେ ତମେ ଯାଅ ଜଗନ୍ନାଥ ନାଥ ଙ୍କୁ ଦର୍ଶନ କରିସାରିବ ତମେ ଆଉ କୁଆଡେ ବୁଲ କି ନ ବୁଲ କିନ୍ତୁ ବହୁତ ଶାନ୍ତି ଲାଗିବ ମନକୁ ନାଇଁ ନାଇଁ ଆମେ ଦର୍ଶନ କଲୁ ଭଗବାନଙ୍କୁ କିନ୍ତୁ ଏମିତିରେ ଯେତେ ଯାହା ହେଇଯାଉ କିଛି ବି ଭଲ ଲାଗିବନି।
ହଁ ସତ କଥା ସେଇଟା ଆଉ ମାନେ କଣ କଣ ଦେଖିଚନ୍ତି ମ୍ୟାଡ଼ମ୍ ଆପଣ?
କଣ କହିଲେ?
ମାନେ ମନ୍ଦିର ମୁହଁ ରେ ଯେମିତି ଆପଣ ଯାଇଥିଲେ ଆପଣଙ୍କୁ କେମିତି ଲାଗିଲା ମାନେ ପ୍ରଥମେ ଯେବେ ଯାଇଥିଲେ, ଏମତି ତ ଆପଣ ବହୁତ ଥର ଯାଇଛନ୍ତି ମୁଁ ଶୁଣିଲି ବହୁତ ଭଲ ଲାଗିଲା ମତେ। କିନ୍ତୁ ଯେମିତି ଅନୁଭବ ଟା ଗୋଟେ ହୁଏ ନା କି ମନ୍ଦିର ଆସିଲୁ ବୋଲି ତ ମୋର ଏମିତି ମାନେ ବହୁତ ଅଲଗା ଟିକେ ମାନେ ମୋ ମନ ମାନେ ଆସିଲା ମୋ ପାଖକୁ ମାନେ ଗୋଟେ ମୁଁ ଫିଲିଙ୍ଗ୍ସ ଟା କେମିତି ଆପଣଙ୍କୁ ଲାଗିଲା ମାନେ ଆପଣଙ୍କ ମନ ଟା କଣ କହୁଥିଲା ସେତେବେଳେ?
ନାଇଁ ମ୍ୟାଡାମ୍ ଆମର ହଁ ମ୍ୟାଡାମ୍ କହୁଚି ମାନେ ଆମେ ଯୁଆଡେ ବି ମୋ ମୋ ମାମା ହୁଅନ୍ତୁ କି ଆମେ ଆ ବି ଯିଏ ବି ହଉ ମାନେ ଆମେ ଧରି ନିଅ ଅଲଗା ଆଡେ ବୁଲିଯିବା ପାଇଁକା ମାନେ କଥା ହେଲେ, ଆମେ କିନ୍ତୁ କହିବା ଯେ, ନାଇଁ ନାଇଁ ଆମେ ପୁରୀ ଯିବା ଜଗା ଦର୍ଶନ କରିକି ଆସ୍ ସିବା ଆଉ ଅଲଗା ଆଡେ ନଗଲେ ବି ଚଳିବ। ତ ସେଥିପାଇଁ ମୋ ମାମାଙ୍କର ଇଚ୍ଛା ଯେ ଆମେ ଅନ୍ୟ କୁଆଡେ ପଛେ ବୁଲିଆକୁ ନ ଯିବା କିନ୍ତୁ ଜଗା ଦର୍ଶନ ନିହାତି କରିବାକୁ ଯିବା ତ ସେଥିପାଇଁ ଆମ୍ ଆମେ ଅନ୍ୟ କୁଆଡେ କେବେ ବି ଯାଉନ ମାନେ ଯାଉ କିନ୍ତୁ କୁଆଡେ ଗଲା ଟାଇମ୍ କି ଆମକୁ ପୁରୀ ହିଁ ମାନେ ଦେଖାଯାଏ। ପୁରୀ ଆସିଲେ ହେରି
ହଁ ପୁରୀ ଆସିଲେ ତ ମ୍ୟାଡ଼ାମ୍ ଦେଖିବା ପାଇଁ ବହୁତ ଇଛା ବି ଆଉ ବହୁତ ଭଲ ବି। କାହିଁକି ଆମର କଳିଯୁଗର ରାଜା ତ ସେଇ ସେମାନେ ହିଁ। ହ୍ୟାଲୋ।
ହୁଁ ତ ମ୍ୟାଡ଼ାମ୍ ଆ ଆସ୍ ହଁ ଶୁଭୁଚି ମୁଁ କହିଲି ମାନେ ଆସିବା ମାନେ ଯେତେଳେ ପୁରୀ ତମେ ଏଣ୍ଟ୍ରି କରିବ ମାନେ ସେତେବେଳ ଗୋଟେ ମନରେ ଗୋଟେ ଅଲଗା ଫିଲିଙ୍ଗ୍ସ ହେଇଯିବ ମାନେ ଜଗାର ଫିଲିଙ୍ଗ୍ସ ହେଇଯିବ। ତମେ ମୁଁ କହିହିବି ପାରିବିନି ମାନେ ମତେ ଖାଲି ମାନେ ଜଗା ହିଁ ମନ ପଡିବ ଆଉ, କେହି ବି କିଛି ଦେଖାଯିବନି? ନାଇଁ ମୁଁ ଯାଉଚି ପୁରୀ ଯାଉଚି ମାନେ କେତେ କେତେ ସେ ହାତ୍ ହାତ ଟେକିକି ଜାଗାକୁ ଟିକେ ଡାକିଦେଲେ ସେତିକି ହେଲା ମାନେ ମନ ପୁରା ଶାନ୍ତି ହେଇଯିବ। ଆଉ ଆପଣ ମାନେ ରଜ ସେଲିବ୍ରେଟ୍ କରନ୍ତି?
ହଁ କରୁ କିନ୍ତୁ ମାନେ ହଁ ମ୍ୟାଡ଼ାମ୍ ଶୁଣା ଶୁଭା ଯାଉଚି ମ୍ୟାଡାମ୍?
ହଁ ହଁ ଶୁଭିଲା ହୁଁ କୁହନ୍ତୁ।
ପାଳନ କରୁଚୁ କିନ୍ତୁ ମାନେ ଆମେ ଏ ସେମିତି ଯେମିତି ଗୋଟେ ହୁଏ ନା ପୁରା ବହୁତ ମାନେ ଭଲ କରିକି ତ ସେଇ ଦିନିଷ ଟା ହେ ହୁଏନି ମାନେ ଆମେ କରୁ କିନ୍ତୁ ମାନେ ପୁରା
ହଁ ହଁ। ଆଉ ଆପଣ ମାନେ କଣ କଣ ସେଲିବ୍ରେଟ୍ କରନ୍ତି ପୁ ପର୍ବପର୍ବାଣୀ?
ଆମର ଅଁ ଫାଷ୍ଟ ରୁ ଲାଷ୍ଟ ପର୍ଯ୍ୟନ୍ତ କ କହିବି ହେଲା। ମାନେ ଯୋଉ ମକର ସଂକ୍ରାନ୍ତି ଟା ତ ପ୍ରଥମେ। ତାପରେ ଆମର ହଁ। ତାପରେ ଆମର ଆସୁଛି ଅଁ କଣ କହନ୍ତି? କିନ୍ତୁ ନର୍ମାଲି ପୂଜା ଫୂଜା ସବୁ ହୁଏ ଘରେ ଆଉ ଆମେ କରୁ ବି କି ଓ ସେଇ ମକର ସଂକ୍ରାନ୍ତି ଟା ତାପରେ-ଅ ଆପଣ ଆମର ନୂଆ ବର୍ଷ ଆସୁଛି। ଉ ହଁ ସେଇଟା ତାପରେ ଏ ଆମେ ଯେମିତି ଯାତ୍ରା ଫାତ୍ରା ଏଇ ଯୋଉ ମାନେ ମାସଟା ଯେମିତି ଯାଏ। ଚଚଇତି ନବ ନବ ଦୁର୍ଗା ସେଟା ଗୋଟେ ହଉଚି। ଦୁର୍ଗା ପୂଜା ଟା ହଁ ଆମ ଦୁର୍ଗା ପୂଜାଟା ମେନ୍ ହଉଚି ତ ସେଇ ଚଇ ଚି ମାଙ୍କର ପୂଜା ଚାହିଥାଏ ସେଇଟା ବି ଆମକୁ ମାନେ କରିବାରେ ହୁଏ ତାପରେ ଆହୁରି ମାନେ ଖରାରେ ଖରା ମାନେ ଖରା କୁ ଯିବୁ ଏଇ ବୈଶାଖଟା। ଯୋଉଟା ଆମର ଅ ପଣା । ହ ଠାକୁରଙ୍କୁ ଯେମିତି ଆମେ ତୁର ଭୋଗ ଲଗଉଛୁ ଚଣାର ଇଏର ସବୁର ସେ ତା ତାପରେ ଆମର ଏଇ ରଜଟା ତାପରେ ରଥଯାତ୍ରା ତାପରେ ଆମର ର ଗଣେଶ ପୂଜା ସେଇଟା ତା ତାପରେ ଆସୁଛି ଆମର ଦୁର୍ଗା ପୂଜା ଦୁର୍ଗା ପୂଜା ମେନ୍। ସେଇଟା ସରିଲା ପରେ ଫେରେ ଦୀପାବଳି ଆସୁଛି ତାପରେ କାର୍ତ୍ତିକ କା ର୍ତ୍ତିକ ମାରଟା ପୁରା ଏପଟେ ଆଉ ମାଣବସାଟା ବି ହଉଛି।
ହୁଁ। ମ୍ୟାଡ଼ାମ୍ ଓଡିଆ ମାନଙ୍କର ଓଡିଆ ମାନଙ୍କର ପର୍ବ ହେଲା ମାନେ ବାର ମାସରେ ତେରଟା କଣ ମାନେ କଥାରେ ଅଛି ତେରଟା କିନ୍ତୁ ମତେ ଲାଗେ ବୋଧେ କୋଡିଏ ପଚିଶିଟା କି ତିରିଶଟା ଖଣ୍ଡେ ଅଛି ପର୍ବ।
ବୋହୁତୁ ପର୍ବ ଅଛି ମ୍ୟାଡ଼ାମ୍ ବୋହୁତୁ ପର୍ବ ମାନେ ଆପଣ ମଙ୍ଗଳା ଓଷା କରୁଛନ୍ତି ତ ମଙ୍ଗଳା ଓଷା ଧରିକି ଚାଲନ୍ତୁ। ତାପରେ ଆପଣ ହଁ।
ସିଏ ବି ମଙ୍ଗୁଳି ପୁଣି ମାନେ ପ୍ରାୟ ସବୁ କୋଉ ମାସରେ ଓଷା ପର୍ବ ନାହିଁ ବୋଲି କହିବେନି। ମାନେ ସବୁ ମାସରେ ଓଷା ପର୍ବ ମାନେ ମାନେ ଓଡିଆ ମା ମାନେ କେବେଠୁ କହିଲେ ବୈଶାଖ ମାସଠୁ ଧରିକି ପର୍ଯ୍ୟନ୍ତ ମାନେ ଓଷା ପର୍ବ ପୁରା ଲାଗି ଆଜ୍ଞା। ଆମର ଅ ଆମର ହୁଁ ପଣା ସଂକ୍ରାନ୍ତି ଯୋଉ ଆସୁଚି। ଯୋଉ ଗଲା ପଣା ସଂକ୍ରାନ୍ତି ତ ପଣା ସଂକ୍ରାନ୍ତି ଠୁ ମାନେ ପର୍ବ ଲାଗିକି ରହିବ ରହିବ ରହିବ ମାନେ କୋଉ ମାସେରେ ବି ବନ୍ଦ ନାହିଁ। ଯଦି କୋଉ କୋଉ ମାସରେ ବନ୍ଦ ଯଦି ଥାଏ। ସେଇଟା ହେଲା କଣ କହିଲେ ପୌଷ ମାସରେ ଯଦି କିଛିଟା ଓଷା ଥାଏ କିମ୍ବା ନ ଥାଏ ହଁ ପୌଷ ଟା ତ ଯଦି ଥାଏ ନଥାଏ ଏମିତି ମୁଁ ଠିକ ସେ ତ ମନେ ପଡୁନି କିନ୍ତୁ
ସେ ମଝିରେ ଶୁଭ କାମ ଟା ହୁଏନି କଉଷ ହଁ ପୌଷରେ ଯୋଉ ସେଇ ସୂର୍ଯ୍ୟ ଦେବତାଙ୍କର ପୂଜା ଟା ହଉଛି ପୌଷ ପୌଷଟାରେ ଗୋଟେ ସେଇଟା ସରିଲା। ଆଉ ହବନି ଫେର ଆଉ ଶୁଭ କାମ ଧରିଲ ଆମର କିଛି ହେଇପାରିବନି ହଁ ଶାମ୍ବ ଦଶମୀ ଟା। ତାପରେ ଆଉ ଶୁଭ କାମ କିଛି ବି ହେଇପାରୁନି ଏ ପୌଷଟାରେ। ତାପରେ ସଂକ୍ରାନ୍ତି ଆସିଲା ପରେ ଆପଣଙ୍କର ସବୁ ଚାଲିବ।
ହଁ ହଁ ପୌଷ ମାସଟାରେ କରନ୍ତିନି ସେଇଟା କହନ୍ତି ଯେ ମାନେ ମାସଟେ ଭଲ ମାସଟେ ନୁହଁ ସେ ସେଥିପାଇଁ କରନ୍ତି
ହଁ ହଁ ହଁ ସେଇଟା ଆମ ପାଇଁ ତ ଭଲ ନୁହଁ ସେଟା ମାନେ ଆମର ସେଇ ସବୁ ଚାଲିଛି କି ଦୋଷ ଲାଗିଯାଏ। ତାପରେ ଯେମତି ଭଲ ଶୁଭ କାମ ଗୁଡା ଯେମିତି ବାହାଘର ହେଲା। କି କିଛି ଏମତି ସବୁ ହଁ କଥାବା କୁହନ୍ତିନି ମାନେ ଆଗକୁ ମାନେ ବଢନ୍ତିିନି ହଁ ହଁ।
ହଁ ସେଇ ମାସଟାରେ କିଛି ଆଗ ଶୁଭ କାମ ଟୋଟାଲି କିଛି ବି ନିର୍ବନ୍ଧଠୁ ଧରିକି କି ବାହାଘରଠୁ ଧରିକି ପୌଷ ମାସରେ କିଛି ବି କରନ୍ତିନି ଯାହା କରିବେ ତ ପୂର୍ବରୁ ଯାହା କରିବ ତା ପରେ।
ପରେ ହଁ।
ହଉ ମ୍ୟାଡାମ ଆପଣଙ୍କ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା।
ବହୁତ ମତେ ବି ମେମ ବହୁତ ଭଲ ଲାଗିଲା ଆପଣଙ୍କ ସାଙ୍ଗରେ କଥା ହେଇ କି କଥା ବାର୍ତ୍ତା ହଉଥିବା ଆମେ ଆଜ୍ଞା ରହିଲି ଆଜ୍ଞା ହଁ ନମସ୍କାର।
ଆଉ ମୁ ହ୍ୱାଟ୍ସଆପରେ ମେସେଜ୍ କରିବି ଆପଣ କଲ୍ କରିବେ।
ଆଜ୍ଞା ଆଜ୍ଞା ଜୟ ଜଗନ୍ନାଥ ହଁ ରହିଲି।